ହାଲୋ ଆଣ୍ଟି ଶୁଭ ସନ୍ଧ୍ୟା ହାଲୋ।
ହଁ ମୋ କଥା ଶୁଭୁଛି ମା?
ହଁ ହଁ ଆଣ୍ଟି ଆପଣଙ୍କ କଥା ଶୁଭୁଛି, ହାଲୋ। ମୋ କଥା ଶୁଭୁନି କି ଆଣ୍ଟି? ଶୁଭିଲା ହଁ। ମୁ କହିଲି ଶୁଭ ସନ୍ଧ୍ୟା ଆଣ୍ଟି। ହାଲୋ ହଁ ମୁଁ କହିଲି ଆଜ୍ଞା ଆଜ୍ଞା ମୁଁ କହିଲି ଆପଣଙ୍କ ଆଡେ ବର୍ଷା ହଉଛି?
ବର୍ଷା ମାନେ ଜୋରସୋର ରେ ହଉଛି।
ଆଚ୍ଛା ଆ ମୁଁ କହିଲି ଆଜି ଚା
ଟିକେ ଭଲ ଲାଗୁଛି ଥ ମାନେ ଏତେ ଜୋରେ ଗରମ ହଉ ଚି ଯାହା ଫଳରେ କି ବର୍ଷା ଟିକେ ହେଲେ ଟିକେ ମାନେ ଇଏ ଲାଗୁଛି ତା ଖାଲି ବାମ୍ଫ ବାହାରୁଛି ତଳୁ।
ଆଜ୍ଞା ଆଜ୍ଞା ମୁଁ କହିଲି ଆପଣ ଅବିକା ଫାଙ୍କା ହେବେ?
ହଁ କୁହନ୍ତୁ।
ହଁ ଆଜି ଟିକେ ବର୍ଷା ଋତୁ ଉପରେ ଆଲୋଚନା କରିବା।
ହୁଁ ହୁଁ
ଆଜ୍ଞା ଦେଖନ୍ତୁ ଆମର ଯୋଉ ବର୍ଷା ରିତୁ ରହୁଛି
ଅଧା ହେଲାଣି କିନ୍ତୁ ବର୍ଷା ନାହିଁ। ଆଜି ବୋଧେ ଫାଷ୍ଟ୍ ଟାଇମ୍ ବର୍ଷା ହେଇଛି ଆଜି, ଆଜି ଫାଷ୍ଟ ଟାଇମ୍ ବର୍ଷା ହେଇଛି ଏତେବେଳେ ରଜରେ ବି
କହୁନାହାନ୍ତି କୁହନ୍ତୁ? ମୁଁ କହିଲି ଦେଖନ୍ତୁ ଆଷାଢ ମାସରେ ବର୍ଷା ଲାଗାତାର ରହିବା କଥା କିନ୍ତୁ ବର୍ଷା ହଉନି। ନଈ ଅବିକା ଏକୁଳ ସେକୁଳ ଛୁଇଁବା କଥା ନଈରେ ଡଙ୍ଗା ପଡିବା କଥା। ଯୋଉଟା କି ବି ହେଇପାରୁନି ଯେହେତୁ ବର୍ଷା ହଉନି, ବର୍ଷା ଯୋଉ ମେନ୍ କୁ ଚି ବର୍ଷା ହେଲେ ଆମର ପାଣିର ଅଭାବ ନଥାଏ। ସବୁ ଆଡ ଚାରିଆଡ ସୁନ୍ଦର ଦେଖାଯାଏ, ସବୁଜିମା ଦେଖାଯାଏ। କିନ୍ତୁ ଏବେ ଆଉ ବର୍ଷା ଋତୁରେ ସେଇଟା ଦେଖିବାକୁ ମିଳୁନି କିନ୍ତୁ ଆଉ ଗୋଟେ କଥା ଖାଲି ବ ଛୋଟବେଳେ ମୁଁ ଦେଖିଛି ବର୍ଷା ହବ ମାନେ ଦେଖିବେ ଲାଲ୍ ଟୁକୁଟୁକୁ ସାଧବ ବହୁ ଯୋଉ ଗୋଟେ ଛୋଟ ପକୋଟା ସେଇଟା କେତେ ସୁନ୍ଦର ଦେଖାଯାଏ ସେ ପୋକ ଆଉ ଦେଖିବାକୁ ବି ମିଳୁନି। ଦେଖିଚନ୍ତି ନା ଆଣ୍ଟି ଆପଣ? ଆଜ୍ଞା ଆଜ୍ଞା କିଛି ଅସୁବିଧା ନାହିଁ ଆଣ୍ଟି କହୁନାହାନ୍ତି। ହୁଁ
ନାଁ କିଛି ନାଇଁ ହଁ କୁହ ସେ ସାଧ ବୋହୂ ମାନେ ଆଉ କୋଉଠି ନାହିଁ ସାଧବ ବୋହୂ ମାନେ ଆଉ ନାହାନ୍ତି ସାଧବ ବୋହୂ ମାନେ ଲୁ ଚି ଗଲେଣି କୁଆଡେ ବର୍ଷା ତ ହଉନି ସାଧବ ବୋଉ ଆସିବ କୁଆଡେ।
ଆଜ୍ଞା ତାପରେ ଆଣ୍ଟି ଦେଖନ୍ତୁ ଟିକେ ଖରା ହେଇଥିବ ବର୍ଷ ପାଇଗଲେ ମାଟିର ଯୋଉ ବାସ୍ନା ଟା ଲାଗେ ସେ ବାସ୍ନା ବି ଆଉ ମାନେ ମିଳୁନି ଆମକୁ।
ଏତେ ଯୋଉ ବାସ୍ନା ଆସିବ କଉଠୁ ମା ଏବିକା ଯୋଉ ରାସାୟନିକ ପଦ୍ଧତି ହଉଚି। ଯୋଉ ଫସଲ ଅଳ୍ପବହୁତ ଯାହା କରୁଛନ୍ତି ରାସାୟନିକ ପଦାର୍ଥ ପକେଇକି ମାଟିର ବାସ୍ନା ଟା ମାସ୍ ମାଟିରେ ଯେତେ ଭ ମାନେ ଭଲ ଜୀବ ଅଛନ୍ତି ଭ ଖରା ଜୀ ଛନ୍ତି ସବୁ ତ ନଷ୍ଟ ହେଇଯାଉଚନ୍ତି ଆସିବ ଆଉ କୁଆଡେ।
ଦେଖନ୍ତୁ ଆଷାଢ ମାସରେ ଯେତିକି ପରିମାଣରେ ବର୍ଷା ହବା କଥା ସେ ବର୍ଷା ବି ଏମିତି ହେଇପାରୁନି ହେଇପାରୁଛି କି?
ଗଛ ନଥିଲେ ମା ବର୍ଷା ଆସିବ କୋଉଠୁ?
ହଁ ତାପରେ ଦେଖନ୍ତୁ ଏଇ ବର୍ଷା ନେଇକି ଚାଷୀ ବି କଣ କଲାଣି ନା ଚାଷ କାମ ଛାଡି ସାରିଲାଣି। ଆଉ ଦେଖା ଯାଉନି ଚାଷୀ ହଳ ଲଙ୍ଗଳ ଧରିକି ଇଏ କରିବା। କିମ୍ବା କିଛି ବି। ନା କି ଆଣ୍ଟି?
ଏଵିକା ସବୁ ଆଧୁନିକ ଯୁଗ ହେଲା। ଆଧୁନିକ ଯୁଗ ହେଲା ନା ମା, ଅବିକା ହଳ ଲ ଙ୍ଗଳ ଆଉ ନାହିଁ ଆଉ ବଳଦ ନାହାନ୍ତି। ସବୁ ଷଣ୍ଡ ହେଇଗଲେଣି। ବଳଦ ସେ ହଁ ସତରେ ପା। ଅବିକା ଷଣ୍ଢ ପୁରା ପ୍ରବଳ ବା। ଆଉ ସେତେବେଳେ କଣ ଲୋ ଲୋକମାନେ ହଳ କରୁଥିଲେ ଷଣ୍ଢ ଯୋଉ ବଳ ଉ ପୁଅ ବାଛୁରୀ ଗୁଡାଙ୍କୁ ତାଙ୍କୁ ବଳଦ କରୁଥିଲେ। କିନ୍ତୁ ଅବିକା ତ ବଳଦ ନାହିଁ। ବଳଦ ତ ଆବଶ୍ୟକ ଆବଶ୍ୟକତା ନାହିଁ। ସେମାନେ ଷଣ୍ଢ ହେଇକିନା ବୁଲିଲେ। ଷଣ୍ଢ ହେଇକିନା ବୁଲିଲା ପରେ କଣ ହବ ସବୁ
ଦେଖନ୍ତୁ ଆଗେ ଯୋଉ ଚାଷୀ ଯୋଉ ଖୁସିରେ ଯୋଉ ଚାଷ କାମ କରିବାକୁ ବାହାରୁଥିଲା ସେ ଏବେ ଚାଷ କାମରୁ ବି ମୁହଁ ମୋଡି। ଦଉଛି ବୁଝିଛନ୍ତି ନା? ଯଦି ସେ ଚାଷ କାମ ନ କରିବ ଆମେ ଖାଇବା କେମିତି? ଆମକୁ ତ ଖାଦ୍ୟ ଦର
ଖାଦ୍ୟ ତ ମିଳିବନି।
ରକାର ନା।
ଖାଦ୍ୟ କୋଉଠୁ ଆସିବ, ଚାଷ କାମ ନ କଲେ ଖାଦ୍ୟ କୋଉଠୁ ଆସିବ? ଅବିକା ତ ସମସ୍ତେ ସୁସ୍ଥିଆ ହେଇଗଲେଣିି। ଲୋକମାନେ ସବୁ ସୁସ୍ ଥିଆ ହେଇଗଲେଣି। ଆଗ କାଳରେ ଲୋକମାନେ ଏତେ ପରିଶ୍ରମୀ ଥିଲେ କି ଯାହାଫରେ ତାଙ୍କୁ ରୋଗ ନଥିଲା। ଏବେ ତ ମାନେ ପ୍ରବଳ ଜୋର ରୋଗ ମାଡି ଆସୁଛି।
ଆଜ୍ଞା। ଦେଖନ୍ତୁ, ଯୋଉ ବର୍ଷା ଦିନେ ଯୋଉ ପିଲା ବେଳ କଥା କହୁଛି ମୋ ପିଲା ବେଳ କଥା କହୁଛି ବର୍ଷା ହେବ ମାନେ ଖୁସି ଆମେ କଣ ବର୍ଷାରେ ଓଦା ହବା ସେ ମଜା ଆଉ ଲାଗୁନି ଆଣ୍ଟି। ନା ପିଲାମାନେ ବର୍ଷାରେ ନାହାନ୍ତି। ଆମେ ବର୍ଷା ହେଲେ କଣ କରୁ ପେପରରେ କାଗଜ ଡଙ୍ଗା କରି ଭସଉ। ସେ ଯୋଉ ଖୁସି ଟା ଆଣ୍ଟି ଲାଗେ ନା ଏବେ ଏବେକା ପିଲାମାନଙ୍କ ଭିତରେ ଲାଗୁନି।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
ସେ କହୁଛନ୍ତି ବର୍ଷା ମାନେ ଇନଫେକ୍ସନ ହେଇଯିବ। ଇଏ ହେଇ ଯିବ। ତ ଏ କେତେ ଦୂର ଠିକ୍ କଥା ଆପଣ ଭାବୁଛନ୍ତି?
ମା ଅବିକା ମାନେ ମେନ୍ ହେଲା ଆମର ଖାଦ୍ୟ ନେଇକିନା ସବୁ ହଉଛି। ଆମକୁ ଯେକୌଣସି ପ୍ରକାର ର ରୋଗ ହଉ ବା ଯେକୌଣସି ଜିନିଷ ହଉଛି ସାଙ୍ଗେ ସାଙ୍ଗେ
ଆଜ୍ଞା।
ଖାଦ୍ୟ ନେଇକିନା ହିଁ ହଉଛି। ଆଉ ଖାଦ୍ୟ ଅବିକା ର ଯେମିତି ମାନେ ରାସାୟନିକ ପଦାର୍ଥ ପକେଇକି ଶୀଘ୍ର ବଡ ହବା ପାଇଁ କିନା ଆଠ ଦିନରେ ଫଳ ଫଳିକି ଉଁ ମାନେ ବ୍ୟବସାୟ କରିବା ପାଇଁ କା ସେଠାରୁ ମାନେ ଲୋକମାନେ ମାନେ ବହୁତ କ୍ଷତିଗ୍ରସ୍ତ ହଉଛନ୍ତି। ବହୁତ କ୍ଷତିଗ୍ରସ୍ତ କଣ ରୋଗକୁ ଆମେ ଡାକି ଦଉଚେ। ଏବେ ଗୋଟେ ରି ମାନେ ନିଉଜରେ ଦଉଥିଲା ତରଭୁଜ ଖାଇକି ଗୋଟେ ଲୋକଟେ ମେଡିକାଲ ରେ ପଡିଛି। ତରଭୁଜ ଗୋଟେ କଣ ଗୋଟେ ଖାଇବା ଫଳ ଜିନିଷଟା ନା ତାକୁ ଏତେ ପରିମାଣର ମାନେ ଦେଇଛନ୍ତି। ଇଞ୍ଜେକ୍ସନ ଦେଇକି ତାକୁ ଯାହା ଫଳରେ ସେ ଲୋକଟି ଖାଇକି ତା ଦେହ ଖରାପ ତା ପୁରା ପରିବାର। କଣ କରିବ ଏଥିରେ ଲୋକମାନେ ଆଉ କଣ ଖାଇବାକୁ ହିଁ ଡର ଲାଗୁଛି। ଯେ କୌଣସି ଜିନିଷ ବି ଖାଇବାକୁ ହିଁ ଡର ଲାଗୁଛି କଣ କରିବା?
ଦେଖନ୍ତୁ ଆଣ୍ଟି ବର୍ଷା ଋତୁରେ ଦେଖିଛନ୍ତି ନା ଗାଁ ଗହଳିରେ ସ୍ତ୍ରୀ ଲୋକମାନେ ଯେତେବେଳେ ନଈକି ଯାଆନ୍ତି ପଲିିଥିନ ଗୁଡେଇକି ମୁଣ୍ଡରେ ଯାଆନ୍ତି। କିମ୍ବା ଚାଷକୁ ଗଲାବେଳକୁ କୁଲା ଉପରେ ପକେଇ କେତେ ଖୁସି ଲାଗେ ସେ ସମୟରେ ଆମକୁ କିନ୍ତୁ ଏବେକା ସ୍ତ୍ରୀ ଲୋକ ସ୍ତ୍ରୀଲୋକ ମାନେ ବର୍ଷା ନାପସନ୍ଦ କରୁଛନ୍ତି ନାକ ଟେକୁଛନ୍ତି। ଯେ ନାଇଁ କାଦୁଅ ହେଇଯିବ ଇଏ ହେଇଯିବ ସେ ଆମ କଥା କହୁଛି? ସେ ଟାଇମରେ ଆମେ କେତେ ମଜ୍ଜା କରୁ ବର୍ଷାରେ ବର୍ଷା ହବ ମାନେ ଟିକେ ଗରମ ଗରମ ପକୁଡି ତା ସହିତ ଚାହା ଖାଇବାକୁ ଯୋଉ ଇଏ ଲାଗେ କିନ୍ତୁ ଏବେ କା ଇଏରେ ଯେ ବର୍ଷା ହେଲା ଆମେ ଖାଲି ଟିକେ ଭିଡିଓ କରି ଷ୍ଟାଟସ ପକେଇ ଦଉଛେ। ଯେ ବର୍ଷା ହେଲା କିନ୍ତୁ ମନରେ କିଛି ନାହିଁ। ଯେମତି ଏବେ ଠାକୁ ଦେଖନ୍ତୁ ଏବେ ଏବେ ମୋ କହିବା କଥା ଶୁଣନ୍ତୁ ଆ ଆଣ୍ଟି ଯେ ଏବେ କା ଆଉ ମାନେ ଯୋଉ କଣ କହିଲ ଅସଲ ମଜ୍ଜାଟା ଲୋ ଲୋକମାନେ ନବାକୁ ନାରାଜ। ଏବେକା ମଜ୍ଜା କେବଳ ଫୋନ ଭିତରେ ହିଁ ସୀମିତ ରହୁଛି। କେବଳ ଫଟୋ ଟିକେ ଉଠେଇଦବା ଷ୍ଟାଟସ୍ ଦେଇଦବା ସେ ନା ସେୟାନା ଆଣ୍ଟି।
ହୁଁ। ହଁ ସେଇଆ ତ ଫୋନରେ ହିଁ କେବଳ ରହିଯାଉଛନ୍ତି ନା ଫୋନ ବାହାରକୁ ବାହାରିଲେ ସବୁ ଦୁନିଆରେ ମଜ୍ଜା ଆମେ ପାଇପାରନ୍ତେ।
ଦେଖନ୍ତୁ ଆପଣଙ୍କର ମୋର ଗୋଟେ ଜନ୍ମଦିନ ଅଛି ଠିକ ଅଛି ଆଣ୍ଟି। ତ ଆପଣ ମନ୍ଦିର ଯାଉଥିଲେ ଯେ ବଡମାନଙ୍କୁ ମୁଣ୍ଡିଆ ମାରୁଥିଲେ କି ଘରେ ପି ପିଠା ମିଠା ହଉଥିଲା ତ ଖାଉଥିଲେ ହଁ ନା ନାହିଁ? କିନ୍ତୁ ଏବେକା ଜେନେସନରେ ଶୁଣନ୍ତୁ ଜନ୍ମଦିନ ହେଲା ତ ସକାଳୁ ହଳେ ଦିହଳ ନୂଆ ଡ୍ରେସ ପିନ୍ଧିଦେଲେ ମନ୍ଦିର ଗଲେ କିନ୍ତୁ ଠାକୁରଙ୍କୁ ମୁଣ୍ଡିଆ ମାରିବାର ନାହିଁ। ଗୋଟେ ଭୋଗ ପୁରା ଭୋଗ ଡାଲାରେ ଭୋଗେ ପୁରା ବିଭିନ୍ନ ପ୍ର ଫଳ ଏଇଟା ହେଲେ ମୁଁ ମନ୍ଦିର ଯିବି ପୁରା ସଜେଇକି ନେଇଯାଇକି ଠାକୁରଙ୍କ ଆଗ ରେ ଥୋଇ କି ଗୋଟେ ଫଟୋ ଉଠେଇ? ଠାକୁରଙ୍କ ସହିତ ସେଲଫି ନେଇ ଯେ ମନ୍ଦିର ଦର୍ଶନ ହେଇଗଲା। ଠିକ ଅଛି ତାପରେ ଘର କଥା ଆମ ଆଜ୍ଞା ତାପରେ ତାପରେ ଆଉ ଗୋଟେ କଥା ଶୁଣନ୍ତୁ ଆଣ୍ଟି ଯେତେବେଳେ ଆମ ଘରେ ଜନ୍ମଦିନ ହୁଏ ଓଡିଆ ଘରେ ତ ଆମର କୌଣସି କେକ୍ କଟା ହୁଏନି। ମାନେ ନିଆଁ ଲିଭା ହୁଏନି ନିଆଁ କେତେବେଳେ ଲିଭା ହୁଏ ଅଶୁଭ କାମରେ ଲିଭା ହୁଏ ଠିକ ଅଛି। ତ ଆମେ କଣ କରୁଛେ ନା ପାଶ୍ଚାତ୍ୟ ଦେଶର ଶିକ୍ଷାରେ ପଡି ଆମେ କେକ୍ କାଟୁଛେ ମାନେ ଯୋଉ ମହମବତି ଲିଭଉ ଛେ ତ ଆମେ କି ଚକୁଲି ପିଠାରେ ଯୋଉ ମଜା ତାକୁ ଛାଡି ଆମେ ବିରିୟାନୀ କରୁଛେ। ଜନ୍ମଦିନ ମାନେ ଆଇଁଷ ବାର ପଡିନି ମାନେ ସେ ଜନ୍ମଦିନ ସେଲିବ୍ରେସନ ହଉନି। ମୁଁ ବହୁତ ଜାଗାରେ ଦେଖିଛି ଆଣ୍ଟି ଯଦି ବା ବାରରେ ପଡୁନି ଯଦି ଅବାରରେ ପଡୁଛି ନା ସେ ବାର ହେଲା ପଛେ ଜନ୍ମଦିନ ଘୁଞ୍ଚି ଯାଉଛି କିନ୍ତୁ ଆଇଁଷ ଖାଇବାଟା ଅଛି। ମାନେ ଏବେକା ଜେନେରେସନ ଖାଲି ଖାଇବା ପାଇଁ ବଂଚୁଛନ୍ତି। ବୁଝି ପାରୁଛ ନା ୟାଙ୍କୁ ଇଏ ଖାଦ୍ୟ ଖାଉନାହାନ୍ତି ଖାଦ୍ୟ ୟାଙ୍କୁ ଖାଉଛି।
ହଉ ଛାଡ ଆଜି ତୁମର ଜନ୍ମଦି ଆଜି ତୁମର ଛା ଆଜି ତୁମର ଜନ୍ମଦିନ ଆଜି କଣ ହଉଛି କୁହ?
ଆଜି ଆଣ୍ଟି ମୋର କିଛି ବି ନାହିଁ ମୁଁ ସକାଳୁ ଉଠିଲି ଗଲି ଆମ ଯୋଉ ରାମେଶ୍ଵର ମନ୍ଦିର ଗଲି। ମୋ ସକ୍ଷମଅନୁସାରେ ମୁଁ ତ ଭଗବାନ ତ ମତେ ସବୁ ଦେଇଛନ୍ତି। ତାଙ୍କୁ ବି ମୁଁ କଣ ଦେଇପାରିବି ସେ ଯେହେତୁ ମତେ ଏ ମାନେ ସେତିକି ମଣିଷ ଜନ୍ମ ଦେବେ ବୋଲି ଭାବିଲେ ତ ଗୋଟେ ମା କୋଳକୁ ପଠେଇଛନ୍ତି ମୁଁ ତାଙ୍କୁ କଣ ଦେଇ ପାରିବି କହୁନାହାନ୍ତି ମୋ ସକ୍ଷମ ଅନୁସାରେ ଫୁଲ ଦିଟା ହିଁ କେବଳ ତାଙ୍କ ପାଇଁ ନେଇକି ଗଲି। ଯାଇକି ମୁଣ୍ଡିଆ ମାରିଲି ଜଣେଇଲି ଠିକ ଅଛି ଯାଇକି ଆସିଲି ଆସିଲା ବେଳକୁ ଜଣେ ମାନେ ଦୁଃଖୀ ଲୋକଟେ ସେ ମାଗିଲା ମୋ ସକ୍ଷମ ଅନୁସାରେ ଯାହାକୁ ମୁଁ ଯେତିକି ଦେଇପାରିବି ମୁଁ ଦେଇପାରିବିନି ତାଙ୍କୁ କାଇଁ ଆସା ଦେବି ମୋ ସକ୍ଷମ ଅନୁସା ଦଶ ଟଙ୍କା ତାଙ୍କୁ ଦେଲି ଆସିଲି ମୁଁ ଯେମିତି କାମ ଧନ୍ଦା ମୋର କରିବା କଥା ମୁଁ କଲି ଯେ ମୁଁ ଜନ୍ମଦିନ ହେଇଛି ବୋଲି ମୁଁ ମଁ କାମ ବନ୍ଦ କରିଦେବି ସେଇଟା ତ ନୁହେଁ ନା।
ସେଇଟା ନୁହଁ ମା ଜନ୍ମଦିନ ଜନ୍ମଦିନ ବାଟରେ ଥାଉ।
ଆଜ୍ଞା ଦେଖନ୍ତୁ ମୁଁ
କର୍ମ ନ କଲେ ମା ଆମେ କେମିତି ଚଳିବା କେମିତି?
ଆଜ୍ଞା ଆପଣ ତଛନ୍ତି ଦେଖନ୍ତୁ ଯଦି ମୁଁ କର୍ମ ନ କରିବି ମୁଁ ଘରେ କିି ଆଣିକି ମତେ ଦେଇଦବ ମତେ ଆଜି ଦି ତିନି ଜଣ କହିଲେ କହିଲେ ତୋ ଜନ୍ମଦିନ ଖାଇବାକୁ ଦବୁ ଇଏ କରିବୁ ମୁଁ କହିଲି କାହିଁ ମୁଁ ଖାଇବାକୁ ଦେବି ତମେ କଣ ଖାଉନ। ହଁ ମୋ ହଁ ସେମିତି ମୋ ସକ୍ଷମ ଅନୁସାରେ ମୁଁ ଦେଇପାରିବି ମୁଁ ବି ସେମିତି କିଛି କରୁନି। ନା ମୋର ସେତିକି ବି ମୁଁ ଏତେ ଆଗକୁ ଯାଇନି ଯେ ମୁଁ କିଛି କରିପାରିବି ବୁଝୁଶନ୍ତି ନା? ଯେତିକି ବି ଯାହା ହଉଛି ଆମେ ଖାଇ ପି ଆରାମସରେ ବଞ୍ଚି ଯାଉଛୁ। ତ ମଣିଷ ଜୀବନ ଅଛି ଯଦି ଠାକୁର ମାନେ ଦୟା କରିବେ ବହୁତ କିଛି ଆଣ୍ଟି ଆଗକୁ କରିବାର ଅଛି। ଏ ଅସହାୟ ଲୋକ ଙ୍କ ପାଇଁ ହଉ କି ବୁଢ଼ାବୁଢ଼ୀ ଲୋକଙ୍କ ପାଇଁ ହୋଉ କରିବାର ଅଛି।
ସେଇଟା ତ ନିହାତି ମା ଅବିକାର ଅବିକା ଜେନେରେସନ ସେଟା କଣ ବୁଝୁଛନ୍ତି? ସେଟା ବୁଝୁନାହାନ୍ତି ମା ଅବିକା କେବଳ ଆମକୁ ପିଲାମାନେ ତ ହୁଁ କୁହ
ଦେଖନ୍ତୁ ଲୋକଙ୍କ ପାଖରେ ପଇସା ଥାଇ କି ବି ହ୍ୟାଲୋ। ହଁ ଆଣ୍ଟି ଶୁଭୁଛି ହଁ ମୋ କହିବା କଥା ଦେଖନ୍ତୁ ଲୋକଙ୍କ ପାଖରେ ପଇସା ପଇସା ଥାଇକି ବି ସେ ଗୋଟେ ଭଲ କାମ କରୁନାହାନ୍ତି। ମାନେ କଣ କହିଲେ ଯୋଉ ବିଭିନ୍ନ ପ୍ରକାର ଅୟସ ଆରାମରେ ପଇସା ଖର୍ଚ୍ଚ କରିଦଉଛନ୍ତି। କିନ୍ତୁ ତାଙ୍କୁ ଯଦି ଭଲ କାମ ପାଇଁ ଟଙ୍କା ଟେ ମାଗିବ ନା। ଆମ ପାଖରେ କଣ ଅଛି, କିନ୍ତୁ ମୁଁ ସେମିତିଆ ନୁହେଁ। ମୋର ଯୋଉଠି ପଇସା ଦରକାର ମୁଁ ସେଠିକି ଖର୍ଚ୍ଚ କରିବି। ଯୋଉଠି ଦରକାର ନାହିଁ ସେଠି ମୁଁ ଖର୍ଚ୍ଚ କରିବିନି।
ସେଟା ତ ଭଲ ଅଭ୍ୟାସ।
ଆଜ୍ଞା। ଆଉ ଆପଣ କଣ କରୁଛନ୍ତି କୁହନ୍ତୁ?
ମୁଁ ଅବିକା କଣ କରିବି ଦିଟା ପିଲା ବସିଛନ୍ତି ତାଙ୍କୁ ପଢଉଚି। ତା ସହିତ ତ ଘର କଣ ଆଉ କିଛି ନାହିଁ ଛୁଆ ଦିଟା ପାଠ ପଢୁ ତାଙ୍କ କଥା ବୁଝା ହଉଚି ଏଇଆ ଆଉ।
ଆଜ୍ଞା। ହଉ ଆଜ୍ଞା, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ହଉ ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲା ଗିଲା, ମୁଁ ଏବେ ରଖୁଚି।
ଆଜ୍ଞା।